ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ବନ୍ଧୁ କଣ କରୁଚ?
ହଁ ବନ୍ଧୁ ଜୟ ଜଗନ୍ନାଥ ଏଇଠି ବସିଛୁ ଆଉ।
ଜୟ ଜଗନ୍ନାଥ। ବସିଛ ଆଉ କଣ ମେଘ ହଉଛି ନା ତୋମର ସିଆଡେ?
ହଁ ଆଡେ ତ ବର୍ଷା ସକାଳୁ ଲାଗି ରହିଛି ଆଉ।
ଆଉ ସଖାଳୁ କଣ ଖାଇବା ପିଇବା କରିଥିଲ?
ହଁ ସକାଳେ ଆମର ପିଠା ଭଜା ହେଇଥିଲା। ମା କରିଥିଲେ ରୋଷେଇ। ଆଉ ଚକୁଳି ପିଠା ଆଉ ଭେଣ୍ଡି ଭଜା।
ଆଉ ବଢିଆ ଖାଇବା ଆଉ।
ହଁ ସକାଳୁ ସକାଳୁ ସମସ୍ତେ ଆମର ଆଜି ଘରେ ବର୍ଷା ହେଇଛି। ସବୁ ପିଲାମାନେ ବିଦ୍ୟାଳୟ ବନ୍ଦ ଅଛି। ସବୁ ଘରେ ବସି ମଜାମସ୍ତି ଚାଲିଚି ଆଉ।
ହୁଁ, ଆଉ ଏଇ ପାଗକୁ ଲୁଡୁ ଫୁଡୁ ଟିକେ ଖେଳିନେ ଆହୁରି ମଜା ଲାଗନ୍ତା।
ତ ସବୁ ଘରେ ଅଛନ୍ତି ଖେଳ ଲାଗି ରହିବ ଆଉ। ଆପଣ କଣ କରୁଥିଲେ?
ଏଇ ମୁଁ ମୋର ସଖାଳ ର ନିତ୍ୟ କର୍ମ ସାରି ମୋର ଗୋଟେ ଝିଅ, ମୋର ଗୋଟେ କୁନି ଝିଅଟେ ତାକୁ ସ୍କୁଲ୍ ପଠେଇ। ତାକୁ ଜଳଖିଆ କରିକି ଦେଲି ସେ ସ୍କୁଲ୍ ଗଲା। ନେଇ ସାରିଲା ପରେ ମୋର ସଖାଳର ନିତ୍ୟକର୍ମ ମୋର ଯାହା ଥିଲା କାମ ଧନ୍ଦା ସବୁ ସାରି। ଏଇ ମୁଁ ଟିକେ ମୋର ଟିକେ ସିଲେଇ ଫିଲେଇ କାମ କରେ। ସେଇ ଥିରେ ଟିକେ କର କରିଥିଲି ଆଉ। କରିଥିଲି ମୁଁ କହିଲି ଟିକେ ମନ ପଡିଲା ମୁଁ କହିଲି ଟିକେ ବନ୍ଧୁ ପାଖକୁ ଟିକେ କଥା ହେଇଯିବା ଆଉ।
ହଁ ଭଲ। ଯାହା ହଉ ଏକୁଟିଆ ଘରେ ସିଲେଇ କରି ସମୟ ବିିତି ଯାଉଥିବ ଜଣା ପଡୁନଥୁବ।
ହଁ, ହଁ। ହଁ। ଆଉ କିଛି ବି ଆଉ କଣ ମାନେ ଅଲଗା ଆଡେ କିଛି କଥାବାର୍ତ୍ତା ତା ଇଏ ସବୁ କରେ କଣ ଇଏ ନିଜ ନିଜ କାମ କଲେ ଦି ପଇସା ବି ତା ଦେହରୁ ବି ବାହାରୁଛିି। ବାକି, ସମୟ ବି ବିତି ଯାଉଛି। ତମେ କଣ ପଢ଼ା ପଢ଼ି କରୁଚ?
ହଁ, ମୁଁ ଏବେ ଯୁକ୍ତ ତିନି ପଢୁଛି, ମହାବିଦ୍ୟାଳୟରେ। ଜାଣିଥିବେ, ଆମ ଚଣ୍ଡିଖୋଲରେ ମହାବିଦ୍ୟାଳୟ ଅଛି। ସେଇଠି ପଢୁଛୁ ଆମେ।
ହଁ, ଆଉ ପୁଣି। ପଢିକି କଣ ଗୋଟେ ଭବିଷ୍ୟତର ଲକ୍ଷ୍ୟ ରଖିଥିବ! କି ମୁଁ ଗୋଟେ ପାଠ ପଢିକି ଏୟା କରିବି, ସେୟଆ କରିବି।
ହଁ, ଲକ୍ଷ ତ ଅଛି। ଯେତେ ଯାହାହେଲେ ଗୋଟେ ଆ ଭଲ ମଣିଷ ହେଇ, ଗୋଟେ ଭଲ କାମ କରି, ଅଁ ଆଗେ ବାପା ମାଁ ଙ୍କୁ ଟିକେ ଦେଖି ଖିବି। ଆଜିକାଲି ଦୁନିଆରେ ତ ଝିଅ ମାନେ ଆଗେ ନିଜ ପାଦରେ ଛିଡା ହେବାକୁ ପଡିବ। ତା'ପରେ ଯାଇକି ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ନହେଲେ ଆଜିକାଲି ଦୁନିଆରେ କାହା ଉପରେ ନିର୍ଭର କରିବା କଥା ନୁହଁ। ଆପଣ ତ ଜାଣିଥିବ ଏବେ ଆଉ। ନାରୀ ନିର୍ଯାତନା କେମିତି ବଢି ବଢି ଚାଲିଛି?
ଟେ ପାଠ ପଢି ଗୋଟେ ଲକ୍ଷ୍ୟ ରଖ। ଗୋଟେ ଲକ୍ଷ୍ୟ ସ୍ଥଳରେ ଯେ ଯାଅ, ଝିଅଠେଇଁ କଣ ଅଛି? ଝିଅ ପୁଅ କିଛି ନାହିଁ। ସବୁ ସମାନ। ପୁଅ ଯାହା କରିପାରେ ଝିଅ ବି ସେ ପାରେ। ଫରକ୍ ଏତିକି, ଗୁଣରେ କମ୍ ନୁହଁ। ଫରକ ଏତିକି, ପୁଅଟେ ରାତିରେ କି! ରାତି ଅଧରେ ଏକୁଟିଆ ଯାଇପାରିବ ଝିଅଟେ। ଆଉ ସେଇଟା ବି ଆମ ମାନଙ୍କ ଲୋକମାନଙ୍କ ଲାଗି। ନହେଲେ କାଇଁ ଯାଇପାରିବନି ଝିଅ! ଆମ ମାନଙ୍କ ଯୋଉ, ଆମ ମାନଙ୍କ କେଇଟା ଯୋଉ ରାକ୍ଷାସ ପ୍ରକୃତିର ମଣିଷ ତ ଯୋଗୁଁ ଝିଅମାନେ ଏକୁଟିଆ ରାସ୍ତା ଘାଟରେ ଯିବାକୁ ଡରୁଛନ୍ତି। ଦେହ ଲୋଭୀ ମଣିଷ ଯୋଉ ଅଛନ୍ତି କିଛି।
ହଁ, ସେଇଥିପାଇଁ ନାରୀ କୌଣସି ଜାଗାରେ ସୁରକ୍ଷିତ ନୁହଁ।
ହୁଁ, ସେମାନଙ୍କ ଆଗରେ ସେ ସବୁ କିଛି ତାଙ୍କ ଆଗରେ ସମ୍ପର୍କର କିଛି ମାନେ, ଇ ପରିଚୟ ନାହିଁ। ଇଏ ସେଇ ପରିବାର ର। ଶିକ୍ଷିତ ପରିବାର ମଣିଷ ଯେବେ ଏମିତି କରିବେନି। ହେଲା।
ଆଉ, କଁ ବନ୍ଧୁ ଆଜି ମଧ୍ୟାହ୍ନ ଭୋଜନ ପାଇଁ
ମଧ୍ୟାହ୍ନ ଭୋଜନ ପାଇଁ, ଆମର ଶନିବାର ଦିନ ଆମର ଯୋଉ ଶନି ଦେବ, ତାଙ୍କ ଇଏର ଅରୁଆ, ଅରୁଆ ଭାତ ଆଉ-ଉ ଯଉ ମୁୁଗ ଡାଲି, ଦେଶୀ ଡାଲି, ସେଇ କଖାରୁ ଆଳୁ ଇଏ ଡାଲମା ହବ। ଆଉ-ଉଁ ଭଜା ହବ ଆଉ।
ହଁ, ତ ଆଜି ନିରାମିଷ ଆଉ ଶନିବାର ଆଉ।
ହଁ, ସେ ଆ-ଆଇଷଁ ବି, ଭଲ ନୁହଁ ଶରୀରକୁ। ଏଇ ଯୋଉ ଆଗ ଆଗ କାଳରେ ଥିଲା, ଏଇ ଯୋଉ ଗଡିଆ ପୋଖରୀରୁ ମାଛ ଧରା ହଉଥିଲେ, ଗଡିଶା ମାଛ, ସିଙ୍ଗି ମାଛ, ମାଗୁର ମାଛ, ଏସବୁ ମାଛ ଶରୀର ପାଇଁ ମାନେ କଣ କହିଲ! ଯଉ ହିତକାର ଥିଲା।
ହଁ, ଏବେ ତ ପୋଖରୀରେ ବିଭିନ୍ନ ପ୍ରକାର ଜିନିଷ ପକଉଚନ୍ତି। ଆଉ
ପୋଖରୀ ତ ନାଇଁ ଲୋକ ବନ୍ଦ କରିଦେଲେ ଆଉ। ପୋଖରୀ ନାହିଁ। ପୋଖରୀ ନାହିଁ। ବାପାଙ୍କୁ କୁହ ବାଡିରେ ଗୋଟେ ପୋଖରୀ କରନ୍ତୁ। ପୋଖରୀର ମାଛ ଏତେ ଭଲ। ଆଉ ଏ ଯୋଉ ମାର୍କେଟ ର ଯୋଉ, ଏଇ ଯୋଉ ମାର୍କେଟ ର
ବରଫ ଦିଆ ମାଛ, ବରଫ ଦେଇ ଦଉଛନ୍ତି।
ହ ସିଇନା ପୁରା ରୋଗ। କଣ ଖାଇବା ଦଉଛନ୍ତି, କେତେ ଦିନର ମାଛ, ଆମେ କଣ ଜାଣିପାରୁଛୁ? ଚେ ଆମ ଆଣିିଲେ ତା କୁ କାଟିଲେ, ରୋଷେଇ କରି ଖାଇଲେ ମଲା ମାଛ। ନା, ତାର ସ୍ଵାଦ ଅଛି ନା! କଣ ସେ ମାଛ ମୁଁ ଆମ ଘରେ ମୁଁ ବୋଉ ମୁଁ ଛୋଟ ହେଇଥିଲି ଆମ ବାପା ଆମ ଧରିକି ଆଣିବେ ଏଇ ବର୍ଷା ପବନ ଢାଳୁଥିବ ଯୋଉ କୁହନ୍ତି ଏ ଯୋଉ ମାଛ ସବୁ ବଡ ବଡ ଯୋଉ ଜୋର ଫୋରରୁ ଉଠି ଆସନ୍ତି ବିଲକୁ, ତାକୁ ଆଣିବେ ଆଣିବେ ବିଶ୍ୱାସ କରିବନି ଝିଅ ମାନେ କେତିକି ଅଳ୍ପ ତେଲରେ ବି ସେ ମାଛ ଭାଜି ହେଇଯାଉଥିଲା।
ସେତେବେଳେ ସେମିତି ଥିଲା। କିଛି ମିଶ ଶୋଉନଥିଲେ ବିଷ ଜିନିଷ। ଏବେ ତ ଯାହାର ବି ଯୋଉ ଗୋଟେ ଦିଟା ପୋଖରୀ ଅଛି ସେଠି ମାଛର କେମିତି ଚାହିଦା ଅଧିକା ବିକ୍ରି କରିବେ ସେମାନେ ବହୁତ କୁ ଇଆଡୁ ଜିନିଷ ପକେଇକି କରିଦଉଛନ୍ତି ଯେ ଆଉ ଦେହ ଖରାପ ହଉଚି ଯୋଉଟା ଖାଇକି ଲୋକମାନଙ୍କର।
ଖାଇକି ଲୋକ ମାନଙ୍କର ହଉଚି। ତାପରେ ପୁରା ରୋଗ ସତ ହେଇଗଲାଣିି ।
ହୁଁ।
ପୁରା ଶକ୍ତ ପୁରା ହେଇଗଲାଣି।
ସବୁଠାରୁ ଭଲ ପନିପରିବା ଖାଇବ ଦେହ ସୁସ୍
ପନିପରିବା କଣ ଝିଅ ଅଛି କି ଇଏ। ଯଦି ଭଲ ପନିପ ପରିବା କରିବାକୁ ଚାହୁଁଚ, ନିଜ ନିଜ ବାଡି ରେ ହଁ ସେବା ଯେ ବି ମାନେ ଶରୀରର ବି ଯୋଉ ଆମର ବ୍ୟାୟାମ ବି ହେଇଯିବ। ସକାଳେ ଉଠିଲେ ମାଟିର ଟିକେ କାମ କଲେ, ମାଟି ଯେତେ ଆମ ଦେହରେ ଲାଗି ଖଟିବ ସେତେ ଭଲ ହେଲା। ସକାଳେ ଉଠିଲେ ନିଜ ବାଡି ରେ ଯଦି ସମସ୍ତେ ଶାଗ କୋଉଠି ଗୋଟେ ପଟାଳି ବୁଣିବେ ନା ହେଲା, ଗୋଟେ ମାନେ ବୁ ଗୁଜୁରାଣ ଟି ବି ମେଣ୍ଟି ଯିବ। ସେ ଶାଗର ବି ସ୍ଵାଦ ଅଛି। ଆଉ ବଜାରରେ ଯୋଉ ଆମର ଶାଗ ଆମର ବିକ୍ରି ହଉଚି, ସେଏ ତ ଆଜି ଏଡ଼ିକି ଟେ ହେଲେ କାଲି ସାର ଦ୍ଵାରା ଏଡିକି ଜ ଜୈବିକ ସାରର ପ୍ରୟୋଗ ବି ଆଉ ନାହିଁ। ଆମର ଆଗେ କଣ ଗୋବର ଖତରେ ହଉଥିଲା। ସାରବେଲି ସାରବେଲି କି ନା ଆମର ସବୁ ବାପା ଭାଇ ଦାଦା ମାନେ ସବୁ ଗୋବର ନେଇକି ଯାଉଥିଲେ ବିଲକୁ, ନିଜ ଖତ ତିଆରି କରିକି ଖତ କରିକିରି ମୋର ମନ ଅଛି ଆମ ବାପା ଭେଣ୍ଡି ଗଛ ଲାଗିବ ଏଇ ବର୍ଷା ଦିନେ ତା ଚାରିପଟ ଖୋଳିକିରି ଖତ ଦିଆ ହଉଥିବ। ସେ ଯୋଉ ଦିଅଟି ଭେଣ୍ଡି ଯଦି ଚକଡ଼ି ଦବୁ ଆହା କି ମଜା!
ଆଉ ସେ ଜିନିଷ କାଇଁ ଏବେ।
ସେଇ ଆମ ରୋଗକୁ ଆମେ ନିଜେ ଡାକୁଚେ। ହୁଁ। ଅଳସୁଆ ପାଲଟି ଗଲେ। ସେ ସବୁ ବାଡି ଘରେ ଯୋଉ ସେ ଜିନିଷ ଆଉ ସବୁ ନାଇଁ। ସେ ଶାଗ ନାଇଁ ସେ ଡଙ୍କ ନାଇଁ କିଛି ନାଇଁ। ଏଇ ଆଷାଢ ମାସ ଅ ଆଷାଢ ମାସ ତମାମ ପୁରା ଅ ଅଷାଢ ମାସ ଟୋଟାଲ ବାଡି ର ଦିନିଷରେ ହିଁ ଆଷାଢ ମାସଟା କଟିଯାଏ। କି ସୁନ୍ଦର ବାଡିରେ କାକୁଡିଟି ହେଇଥିବ ସେ କା କୁଡ଼ିର କେତେ ଟେଷ୍ଟେ।
ଦେଶୀ କାକୁଡି।
ଯେମିତି ଆମେ ଆମେ ଯେମିତି ଏବେ ବ ବଜାର ରୁ କିଣିକି ଖାଉଚେ, ବଜାର ରୁ ପରିବା କିଣୁନେ ଆମେ ରୋଗ କିଣୁଚ଼େ।
ହଁ ଯାହା କହିଲେ।
ହଁ ନା। ରୋଗ କିଣୁଚେ ସବୁ ତାକୁ ଦେଖୁନେ ସେ ତା ଦିହରେ ଯେତେ ବି ତେଲ ପକେଇଲେ ତାର କିଛି ବାସ୍ନା ନାହିଁ ନା ସ୍ଵାଦ ବୋଲି ଜିନିଷ ନାହିଁ। ବିନା ମସଲାରେ ଆଉ ତରକାରୀ ସ୍ଵାଦ ନାହିଁ।
ଆମେ ସେ ସ୍ଵାଦ ଆଣିବା ପାଇଁ ଏତେ ଏତେ ତେଲ ପକଉଚ଼େ ଯୋଉ ଥିପାଇଁ ପୁଣି ତେଲରୁ ଆମର ରୋଗ ଆରମ୍ଭ ହେଇଯାଉଚିଁ।
ହଁ ଦେଖୁନା କେତେ କେତେ ପ୍ରକାର ରୋଗ ଗୋଟେ ପାଞ୍ଚ ବର୍ଷର ଦଶ ବର୍ଷର ପିଲା ସେ ଏ କନା ମୋଟା ହେଇଯାଉଚ଼ି ମେଦ ବହୁଳତା ବଢି ଯାଇଛି। ଆଗ ଆ କିଏ କହିଲା ହେଇ ପୁ ଆମର ଡାକ୍ତର ମାନେ କହୁଚ଼ନ୍ତି ତମେ ପିଲାକୁ ଏଇଟା ଖାଇୟାକୁ ଦବନି ପଖାଳ ଖାଇବାକୁ ଦବନି ଚୁଡା, ମୁୁଡି ଆମ ଘରେ ଥିଲା ସବୁ ଜଳଖିଆ ସଖାଳୁ ଓଉ ଚୁଡା ଧୁଆ ଚୁଡା ତା ଧିଅରେ ମୁଢ଼ି ଚିନି ପକେଇ ଖାଉ। ଥିଲା ଆଉ ଆମେ କେତେ ଖାଇଚୁ ଆମ ପିଲା ବି ଏଗୁଡ଼ା ସବୁ ଖାଇପାରିବେନି। ଖାଇପାରିବେନା ଆମେ ଯେମି ମୂଲୁରୁ ଶିଖେଇବା ସେ ଖାଇବେ।
ହଁ ଛୋଟଏଳୁ ଯଦି ବାପା, ମା ସେଟା ଶିକେଇବେ ସେ ଛୁଆ ନିହାତି ଖାଇବେ କିନ୍ତୁ ଆଜିକାଲି ଯେମିତି ହେଲାଣି ବିଭିନ୍ନ ପ୍ରକାର ବାହାର ଜିନିଷ ଖାଉଚ଼ନ୍ତି।
ହଁ ତମେ ବି ତ ଗୋଟେ ପାଠ ପଢୁଆ ଝିଅ। ତମେ ବି ବୁଝ ସବୁବେଳେ ଯେତେ ସମ୍ଭବ ତ ଘର ଖାଇବା ଖାଅ ଗଃ ଦେହ ଭଲ ରହିବ। କେବେ ସେଇ ବାହାରେ କିଣିକିରି ସେମାନେ କୋଉ ପାଣି କଣ ସବୁ ପକଉଚ଼ନ୍ତି କଣ କରୁ ଜାଣିଛ ତମେ ଦେଖୁନ କେତେ ରୋଗକୁ ତମେ ସେଉଠୁ କିଣୁଚ଼। କେତେ ଆଖିର ଗୋଟେ ଶାଗ ଉଁ ଘରେ ଘରେ ଶାଗ ବହୁତ ଖାଉ ଥିଲେ ଆଖିର ଯଉ ଶହେ ବର୍ଷ ହେଲେ ବି ମୋ ଜେଜେ ମା କୁ ଶହେ ତିନି ବର୍ଷ ତାଙ୍କ ଆଖି ପୁ ପୁରା ପିଞ୍ଜଳ ଭାବରେ ସଫା ଦେଖାଯାଏ। ଏବେ ଦେଖ ଗୋଟେ ଦଶମ କ୍ଲାସ ପିଲା କଣ ଅ ଷ୍ଟମ କ୍ଲାସ ପିଲା କଣ ଠ କ୍ଲାସରେ ପିଲା ଯୋଉ ଆମର ଆଉ ବିଦ୍ୟାଳୟ ଯାଉଚ଼ନି ସବୁ ଗୋଟେ ନେଖା ଆଖିରେ ଚଷମା ଲଗେଇକି ଯାଉଚ଼ନ୍ତି। ଏସବୁ ପ୍ରବଲେମ୍ ମେହିସ୍ ଏ ସବୁ ଖାଦ୍ କେବଳ ଆମର ଯୋଉ ଅସାବଧାନତା ଯୋଗୁ ହଉ
ଉୁଁ।
ଲା।
ଆଉ କଁ ବନ୍ଧୁ ଆପଣ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ସେମିତି ତ ସ୍ଵାସ୍ଥ୍ୟ ଲାଗି ରହୁଛି ସେମତି ଭଲ ମନ୍ଦରେ ତ ଦୁନିଆ ଆଉ ଭଗବାନ ସେମିତି ରଖ ରଖିଛନ୍ତି ସେମିତି ଭଲ ମନ୍ଦରେ ଅଛ ଆଉ
ଏବେ ତ ଭଗବାନ ଆମର ଅଣସର ଘରେ ଅଛନ୍ତି ଜାଣିଛନ୍ତି ଆଉ
ହଁ ହ ହଁ ଜଗନ୍ନାଥ ଆମ ବଡ ଠାକୁର ତ ସେ ଆମର ଆଉ
ହଁ ଏବେ ତ ଦୁନିଆ ଟା ପୁରା ଅନ୍ଧାର ଭଳି ଲାଗୁଛି ଦୁନିଆକୁ ସମ୍ଭାଳୁଥିବା ଠାକୁର ଏବେ ଜରରେ ଶୋଇଛନ୍ତି ପୁଣି ଭଲ ହବ ଆସିବେ ଭାଇ ଭଉଣୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବାହାରି ପୁଣି ମାଉସୀ ଘରକୁ ଯିବେ ପୋଡପିଠା ଖାଇବେ
ତ ବଡ ଉଦାହରଣ ଭାଇ ଭଉଣୀ କି ସାଥିରେ ଧରିକି ଆସୁଛନ୍ତି ଆଉ ଆମର ତ ମଣିଷ ସମାଜ ତ ସେମିତି କରୁନାହାନ୍ତି
ହଁ
ହେଲା ଭଗବାନ ତ ନିଜେ ଯିଏ ସୃଷ୍ଟି କରତା ଯାହାଙ୍କ ଇଙ୍ଗିତରେ ଫୁଲଟେ ବି ପଟଟେ ବି ଫୁଲ ହୁଏନି ସିଏ ଭାଇ ଭଉଣୀ କି ସାଥିରେ ଧରିଛନ୍ତି ଆଉ କଣ ଆଉ ଝିଅ ଶୁଣ ତ କଥା ହବା ପୁଣି ମୋର ଟିକେ ଏପଟେ କାମ ଅଛି
ହଉ ହଉ ନିଶ୍ଚୟ
ରଖୁଛି ପୁଣି ପରେ କେତେବେଳେ କଥା ହବା
ହଉ।
ମୁଁ ରଖୁଛି।
ହଁ ଯୟ ଜଗନ୍ନାଥ।